ହ୍ୟାଲୋ। ଆଲ
ଯାଅ।
ହଁ ସୁଭୁନି।
ସୁବିଲନି ଯେ ହେଇଯିବି ତୁ କହିଲେ, କଣ କରୁଛ?
କଣ କରିବି ରୋଷେଇ ଭାତ ବସେଇଛି ଆଉ।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
ହୁଁ ହୁଁ ତମର ରୋଷେଇଷରିଗଲଣିି?
ଆଁ ଏବେ ସାରିଲି ଭାତ ଉଁ ପଖାଳ ଭାତ ଖିଆ ହଉଚି। ଛତୁ କରିଦେଇଛି, ଭାତ, ଶାଗ ଭଜା। ଆଳୁ ପୋଟଳ ଭଜା, ଆଳୁ ବା ସିଝେଇ ଦେଇଛି ବାଇଗଣ ଟମେଟୋ ଭାଜି ଥା ବଡସୁରା ନା।
ହଁ ଏତେ ପ୍ରକାର ଆଇଟମ କରିଦେଇଛ?
। ମନ ଯଦି ନାଗିବ ମନଟ ତ ନାହିଁ ମୋତେ ପ୍ରକାର
ହଁ।
ଆସି ସାଢେ ଦିଟା ବେଳକୁ ଆସିବେନ ବାବର ହଁ ଯେ ଆଗରୁ କରୁଥିଲେ ଏତିକି ଏଇ ଟାଇମ ଏତିକି ଟାଇମ୍ ହେଲା କର ସବୁ ଆଉ ସକାଳ ଟାଇମ । ଗାଧୋଉଛି ଆଉ।
ହଁ ହୋ। ଗରମ ଭାରି ହଉଚି ଉହୂ।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
ଏଇନା ରୋଷେଇ କରିଦେଇ ବସିବ ବସିବ ପୁଣି ଝିଅ ଆସିଲେ ଖାଇବ ନା କଣ? ।
। ପାଇିଲ କ
ହଁ ହଁ
ବିସ୍କୁଟ୍ ଦୁଇଟା ଖାଇଦବ। ତାର ଯିବ ଟୁଉସନ୍ ହ
ହଁ
ହଁ ହଁ ହ ହଁ ଖାଇ ବା ନ ଧ
ହଁ ହଁ
ହୁଁ ହୁଁ। ହୁଁ ହୁଁ ହ ହୁଁ।
ଆଉ।
ତମ ପୁଅ ସ୍କୁଲ
ହଁ ବଡ ପୁଅ ଆସି ସାରିଲାଣି ଆସି ଟିଭି ଦେଖୁଚି।
ହୁଁ ହୁଁ।
ଖାଇବାକୁ ମୁଁ କ ଭାବିଲି କଣ କରିବି ପଖାଳ କରି ଖାଇବି ନା ଗରମ ଏମିତି ଭାବି ଭାବି ପୁଣି ଏବେ ବ ବସେଇଲି ଭାତ ଟିକେ
ହଁ। ଆଜି ଭାରି ପ୍ରବଳ ଗରମ ଆଜି ହଉଛିି ଜୋରେ। ଏ ଆଜି ଲାଗୁଛି ଜୋର ଗରମ।
ଆଉ।
ମାଡ଼
ହୁଁ ଖରା ହଉଛି ସେମିତି ବି ଖରା ହଉଛି ଗୁଳୁ ଗୁଳୁ ମାନେ ଗରମ ଟା ବେଶୀ
ହୁଁ ହୁଁ।
ହଁ।
ଆମର ଫ୍ୟାନରେ ବି ପବନ ବାହାରୁଚି ଗ ଲରମ ଆଉ କୋଉଆଡେ ତମେ ରହିବ କହୁନ।
ହୁଁ। ଘର ଭିତରେ ଯାଇକି ଫ୍ୟାନ ଟା ଦେଇଦେଲା ବେଳକୁ ତାକୁ ସେ ସବୁ ଗରମ ହବା ଟା ଆଣିକି ମାନେ ଘର ଭିତରେ ରହିହଉନି ବାହାରକୁ ଆସିଲା ବେଳକୁ ସେତି ଗରମ।
ଆ ତମର ଯୋଉ ହୁଁ ସ୍ୱାମୀ ଆସିଲା ବେଳକୁ ସନ୍ଧ୍ୟା ହୁଏ ନା ରାତି
ନାଇଁ ସାଡେ ଗୋଟାଏ ବେଳକୁ ଆସ ସେ ଓଳିକିଆ କରୁଛନ୍ତି ଖରାରୁ ସେଇ ଆ ଯାଉଛନ୍ତି ସାତଟାରୁ ଯାଉଛନ୍ତି ସାଢେ ଦିଟା ତିନିଟା ବେଳକୁ ପହଞ୍ଚୁଛନ୍ତି ଘରେ ଆଉ।
ହୁଁ ହୁଁ।
ଆଇିଲ
ହୁଁ ହୁଁ
ଦି ଟା ଗଛ ଲାଗିଚି ପନିପରିବା ଲାଗିଛି ନା ପାଣି ଫାଣି ଦେବେ।
ହୁଁ। ହୁଁ ହୁଁ ହୁଁ
ଆଉ କଣ ସବୁ ଲଗେଇଛ ବାରିରେ?
ଆଉ କଣ?
କଣ କଣ ଆପଣ ବାରିରେ ଲଗେଇଛ?
ହୁଁ ବାଡ଼ିିରେ।
ହୁଁ।
ବାଡିରେ ଲଗା ହେଇଛି ଭେଣ୍ଡି ଗଛ, ଜହ୍ନି କଲରା ହଉଛି ଆଉ କଣ କାକୁଡ଼ି। ହୁଁ। ତାପରେ ମୁଁ ନଥିଲି ମୁଁ ଥିଲେ ଆଉ କଣ ଦେଖିକି, ଶାଗ ଫାଗ ଭଲ ମନ୍ଦ। ଥିଲି ସେଠିକି ମଞ୍ଜି ଖାଲି ପୋତି ଦେଇକି, ଯାଇଥିଲି ବାପା ଆମ ଘରକୁ।। ମୋ ଶାଶୁ ତ ଘରେ ରୁହନ୍ତିନି ସେ କଣ କରିବେ ସିଏ ତ ରହିବେନି, ସେ ସବୁବେଳେ ତାଙ୍କ ଝିଅ ଘରେ।
ହୁଁ।
ସବୁବେଳେ ତାଙ୍କ ଝିଅ ଘରେ ଯାଇକି, ଭୁବନେଶ୍ୱର ରୁହନ୍ତି ତିନି ମାସେ। ହ ଏଠି ଘରେ ମାସେ ରହିଲେ, ସେଆଡେ ଯାଇକି ଛଅ ମାସେ।
ହୁଁ ହ
ଏୟା ଆଉ। । ଆଉ କଣ ତମ ଘରକୁ ଫୋନ କରିୁଛ, କଥା ହଉଛ। ମାଙ୍କ ସହିତ।
ହାଲୋ।
ହଁ।
ମୁ ତମ ମାଙ୍କ ସହିତ ଫୋନ କରି କଥା ହଉଛ।
ହଉ କି ଆଜି ଆଜି କରିନି, ଆଜି ତ ଯୋଉ ଇଆଡ଼େ ଟିକେ ବ୍ୟସ୍ତରେ ରହି ସେଲି ସେ ଗଲେ
ହୁଁ ହୁଁ।
ଆଜି କଥା ହେଇନି। ହଁ ହଁ। ଦେ ସେଥିପାଇଁ କଥା ହେଇନି ଆଉ।
ହଁ। ଆଉ କଣ? ତମ ଭଉଣୀ ଆସିବେ ଚାରିଟା ବେଳେ ନାଇଁ। ତମ ଭଉଣୀ ଯୋଉ ତମ ବଡ ଭଉଣୀ ଯୋଉ ଚା ମାନେ। କାମ ଯୋଉ ଡିୟୁଟି କରୁଛନ୍ତି, ସେ ଚାରିଟା ବେଳେ ଆସିବେ।
ହୁଁ ହୁଁ।
ବାହରେ ରହୁଛନ୍ତି ଏଇ ଗାଁରେ ବାହା ହେଇଛି ସେଇ ଝିଅ ଟି ଯିଏ ଅଛି ବାହାରେ ଏବଂ ସିଏ ହେଇ ଗାଁ ରେ।
ଓ ହୋ। ।
ହୁଁ
ଆ
ହୁଁ ହ ହୁଁ ହଁ
ମୁଁ ଏପଟେ ଟିକେ ପଳେଇ ଆସିଲି, କଣ କଥା ହଉଚି। ପୁଅ ଯାଇକି ଗ୍ୟାସ୍ ରେ ବସେଇ ଦେଇ ଆସିବ ପୁଅ ତାର ରୋଷେଇ କରୁଛି।
ସବୁ କାମ ସରିଯାଇଛି, ଏବେ ଖାଲି ଖାଇବ ଶୋଇବ ନା।
ହଁ ରୋଷେଇ ଏଇନା ଆଉ ଖାଇନି, ସକାଳେ ଖାଇଥିଲେ ଏ ଆଉ ଖାଇନି। ହାଇ ଭାଇ ତୁ ଆସିଲେ ବାବୁ ଆସିଲୁ। ଖିଆ ପିଆ ହେବା
ହୁଁ ହୁଁ।
ସେ ହୁଁ ହ
ଝିଅ ଆସିଲା ବେଳୁ ଚାରିଟା
ହୁଁ।
ଝିଅ ଆସିଲା ବେଳକୁ ଚାରିଟା ଆଉ ଚାରିଟା ରେ ଆସିଲେ ସେ ଚାରିଟାରେ ଆସି ସେ ଭାତ ଖାଉଚି ନା
ହଁ ଭାତ ନହେଲେ ରୁଟି।
ହଁ ହଁ। ହଁ।
ଓ ହୋଉ।
ହୁଁ।
ଆଇଟମ ସବୁ କଣ କରିଚ?
ହୁଁ। ଆଇଟମ୍ ନା
ହୁଁ।
ହେଇଛି ଶାଗ ଭାଜିଚି। ଆଉ ପୋଇ ଆଳୁ ତାକୁ ପତ୍ର ଏମିତି ପକେଇକି ସେଟାକୁ ମସଲା ଦେଇକି କରିଚେ ଭାଜିଚି। ଆଉ
ହୁଁ।
କଲରା ନା ଗୋଟା ଭଜା।
ହୁଁ।
ପଖାଳ ଖାଇବେ ବୋଲି କହିଥିଲେ। ତାପରେ ସେ ପଖାଳ ଖାଇବା ପାଇଁ ଏତିକି କରିଚି ତାପରେ ପୁଣି ଟମାଟ ହୁଁ ଭାଜିିକି ବାହାର କରିଛି ବଢ଼ି ଦିଟା ଭାଜିକି ବାହାର କରିଛି ଟମାଟ ବଢ଼ି ପକେଇକି ଦଳିବି।
ହଁ ଦଲାଦଳି ଟା ତ ବଢ଼ିଆ ଆଉ।
ମତେ ବଢ଼ିଆ ଲାଗେ ଦଳାଦଳି। ମୁଁ ଯାହାବି କରିଥାଏ। ଯେତେ ତରକାରୀ ଶାଗ ଯାହାବି ହେଇଥାଉ। ମୁଁ ଦଳାଦଳି ଟିକେ କରିକି ଖାଏ ସବୁିଦିନ। ଝ
ହୁଁ।
ହଁ ଆଉ
ହଁ।